ହୁଁ ହାଲୋ। ହଁ ମ୍ୟାଡ଼ାମ୍ କୋଉଠୁ କହୁଥିଲେ?
କେନ୍ଦ୍ରାପଡ଼ାରୁ। ନା ନା ଆମ ଘର ଯୋଉଠିନା ଆଉ।
ଆଜ୍ଞା ମ୍ୟାଡ଼ାମ୍ କଁ କରୁଥିଲେ ଏବେ?
ଏବେ ବର୍ଷା ହଉଚି।
ଆଜ୍ଞା।
ଆମେ ଭାତ ବସେଇଚୁ ରୋଷେଇ କରିବୁ ଏବେ। ଆଉ କଣ କରିବି ଜଲ୍ଦି ଜଲ୍ଦି ଟିକେ ସାର୍ଦବୁ ଆଉ। ରୋଷେଇ ହବ ଆଜି ଭାତ
ଆଜ୍ଞା।
ଚିକେନ୍।
ଆଜ୍ଞା।
ଆଉ ଡ଼ାଲିଟେ।
ଆଜ୍ଞା।
ଖଟା ଏତିକି ଆମ୍ବ ଅଛି ହେଇଯିବ।
ମୁକହିଲି ଯୋଉ ଚିକେନ୍ ତର୍କାରୀର ରେସିପିଟା ଟିକେ କହିବେକି ମ୍ୟାଡ଼ାମ୍ କେମିତି କଣ କରନ୍ତି?
ଆଗେ
ହାଲୋ।
ଚିକେନ ତର୍କରିର ରେସିପି ଟା ଟିକେ ମ୍ୟାଡ଼ମ୍ କହିବେ କି?
ହାଲୋ। ହାଲୋ।
ହାଲୋ।
ହୁଁ ଚିକେନ୍ ତରକାରି ର ରେସିପି ଟା ଟିକେ ମେଡମ୍ କୁହ।
ରେସିପି ମୋତେ ବେଶୀ କିଛି ଜଣା ନାଈଁ।
ଯେତିକି ଯା ଆଜ୍ଞା କୁହନ୍ତୁ ଯେତିକି ଜାଣିଛନ୍ତି କୁହନ୍ତୁ।
ହଁ ପୁରା ଷ୍ଟାର୍ଟିଂରୁୁ କହିବିନା ଏମିତି କିଛି ଜାଣିଛନ୍ତି ନା ପୁରା ମୋତେକହିବାକୁ ପଡ଼ିବ?
ନା ପୁରା ଷ୍ଟାର୍ଟିଙ୍ଗୁ ଆପଣ ଭାବନ୍ତୁ ଚିକେନ୍ ଆପଣଙ୍କର କଟା ହେଲା ସେ ପୁରା ଷ୍ଟାର୍ଟିଙ୍ଗ୍ ରୁ ଷ୍ଟେପ୍ ବାଇ ଷ୍ଟେପ୍ କୁହନ୍ତୁ।
ଚିକ୍ ମୋ ବାପା ଜେମତି କରନ୍ତି ମୁଁ କହୁଛି।
ଆପଣ ଯେମ୍ତି କରନ୍ତି କୁହନ୍ତୁ।
ନାଇଁ ନାଇଁ ମୁଁ ଏମ୍ତି କରନ୍ତି ମୁଁ ଜାଣିଚି ନା।
ନା ନା ଆପଣ କରିଛନ୍ତି ନା କରିନାହାନ୍ତି।
ମୁଁ ଥରେ ବୋଧେ କ ଯେ ମୁଁ କରେନି।
ହଁ ଠିକ୍ ଅଛି ଆପଣ ଯେମିତି କରିଛନ୍ତି ସେଇ ପ୍ରୋସେସ୍ ରେ କୁହନ୍ତୁ ନାହିଁ କି ବାପାଙ୍କ ପ୍ରୋସେସ୍।
ନାଇଁ ଏମ୍ତି କରନ୍ତି ନା ମୁଁ ତାଙ୍କ ଇଏକୁ ନେଇକି ତ ମୁଁ ଜାଣିଚି ଟିକେ।
ଆପଣ ଯେମିତି ଆପଣ ଚିକେନ୍ ତକାରୀ କରିଚନ୍ତି ନା?
ମୁଁ ଥରେ କରିଚି ତାଙ୍କ ପ୍ରୋସେସ ରେ କର୍ଚି ଆଉ ଏମ୍ତି କରିଛି ଶୁଣ
ଥିଲେ। ଆପଣ ଥରେ ଯେମିତି କରିଥିଲେ ସେହି ପ୍ରୋସେସ୍ ରେ କୁହନ୍ତୁ।
ଚିକେନକୁ ପୁରା ଭଲ ଭାବରେ ଧୋଇଦବ ଦୁଇ ତିନି ଥର ଧୋଇଦେଲା ପରେ ତାଧୀରେ
ଆପଣ କହିଚାଲନ୍ତୁ ମୁଁ ଆମର ଏ ବର୍ଷା ନେଟୱାର୍କ ପ୍ରୋବ୍ଲେମ୍ ଅଛି ତ ଆପଣ କହିଚାଲନ୍ତୁ ମୁଁ ଯଦି ବି ପ୍ରତିଉତ୍ତର ନଦିଏ ଆପଣ କଲଟିକୁ ଡିସକନେକ୍ଟ କରିବେ ନାହିଁ ଆପଣ କଣ୍ଟିନ୍ୟୁ କହିଚାଲନ୍ତୁ।
ଠିକ୍ ଅଛି। ପୁରା ଚିକେନ୍ କୁ ଭଲ ଭାବରେ ଧୋଇଦବ। ତା ଦେହରେ ତେଲ ପଡ଼ିବ ଲୁଣ ହଳଦୀ ମସଲା ସବୁ ପକେଇଦବ ପକେଇକି ଗୋଳେଇ ଦବ ଗୋଳେଇ ଦେଇ ଟିକେ ସମୟ ରଖିଦବ ତା ଦେହରେ ଦହି ଟିକେ ପକେଇ ଦେଇକି ଟିକେ ସମୟ ରଖିଦେଲା ପରେ ଆଳୁକୁ ଭଜା ହବ ତେଲରେ। ବାଜି ସାରିକି କାଡି ଦେଇକି ତାପରେ ଉଁ ଡାଲଚିନି ଅଳେଇଚ, ତେଜପତ୍ର ତେଲ ଗରମ ହେଲା ପରେ ପକେଇଦବ। ତାପରେ ଯେ ମସ୍ ବଟା ହେଇଥିବା ମସଲା ଅଦା, ପିଆଜ, ରସୁଣ, ଲଙ୍କା ବଟା ହେଇଥିବ ନା ସେ ମସଲାକୁ ପକେଇକି କଷିଦେଲ ଭଲ ଭାବରେ କଷିଲା ପରେ ଆ ଚିକେନ କୁ ତେ ଜୋ ଚିକେନ୍ ବି ଦ ଗୋଳା ହେଇକି ଥିବ କିଛି ମସଲା ପଡ଼ିଥିବ ତା ଦେହରେ ତାକୁ ସବୁ ମିସେଇକି ଗୋଳେଇ ଦବ ପଳେଇକି ଆଳୁକୁ ତ ହେଇସାରିଥିବ ଭଜା ହେଇଯାଇଥିବ ତାକୁ ପକେଇକି ତରକାରୀ କରିଦବ। ତାକୁ ପକେଇ ପାଣି ଟିକେ ଦେଇଦବ ହାଲକା ଟିକେ ଝୋଳ ରଖିବ ବେଶୀ ରଖିବନି ତ ଭଲ ଟେଷ୍ଟ ବି ଆସିବନି। ହ୍ୟାଲୋ। ହାଲୋ।
ଆଜ୍ଞା।
ତମର କଣ ହେଇଥିଲା କି, ସକାଳୁ କଣ ଖାଇଲଣିି?
ଉଁ ହୁଁ, ଆଜ୍ଞା ଆମେ ତ ମୁଁ ସକାଳେ ଏଇ ରୁଟି, ଖିର ଆଉ ପୋଟଳ ଆଳୁ ଭଜା ଖାଇଥିଲି। ତ, ଖିରକୁ ନେଇକି ମୁଁ ଦି ପଦ ରଖିବି ଏଠି, ତ ଯେ ହେତୁ ଆମର ଗାଈ ଦୋଅଳ ଅଛି, ହେଲା କିି। ଆପଣ ଜାଣିଥିବେ କ୍ଷୀରର, ଆପଣ ଚାରିରୁ ଛଅ ପ୍ରକାର ଜିନିଷ ଆପଣ ଅ ତିଆରି କରିପାରିବେ। ଠିକ୍ ଅଛି। ଆ ଯେମିତି ଉଦାହରଣ ସ୍ୱରୂପ ଅ, କ୍ଷୀରରୁ ଦହି। ଦହିରୁ ଛେନା, ସରରୁ ଘିଅ। ଉଁ ସରରୁ ଲହୁଣୀ। ତ ଏମିତି ଆପଣ କ୍ଷୀରରୁ କେତେ ପ୍ରକାର ବନେଇ ପାରିବେ। ଠିକ୍ ଅଛି। ତ ଆପଣଙ୍କୁ କିଛି କ୍ଷୀର ବିଷୟରେ ଯଦି କିଛି ନଲେଜ୍ ଅଛି ତେବେ କୁହନ୍ତୁ, ଟିକେ କ୍ଷୀରର କ୍ଷୀର ବିଷୟରେ ଗାଈ କ୍ଷୀର ବିଷୟରେ।
ଗାଈ କ୍ଷୀର ବିଷୟରେ ତ ଯେମିତି କହିଲେ ଛେନା। ଛେନା, କ୍ଷୀର, ଦହି ତ କ୍ଷୀର ତ କ୍ଷୀରକୁ ବେଶୀ ଫୁଟେଇକି, ପୁରା ତା ଦେଏରେ ଯୋଉ ସର ପଡିଗଲା ପରେ, ତାକୁ ଆଣିକି ଆମେ ରଖିବା। ତାକୁ ଦି ତିନି ଦିନି ଗଲା ପରେ ତାକୁ ବୁଲେଇବା, ବୁଲେଇଲା ପରେ ଯୋଉ ଲହୁଣୀ ବାହାରିବ। ତାକୁ ଆମେ ଫୁଟେଇଦେଲେ ଘିଅ ହେଇଯିବ।
ଆଜ୍ଞା।
ଆଉ ପନିରକୁ ଯଦି ଯେମିତି ସେ ଦିନ୍ ଯୋଉ ଘରେଇ ତରିକାରେ ଯେମିତି କରାଯାଏ। ପନିର୍ କୁ ଛିଣ୍ଡେଇକି, ଯୋଉ ଲେମ୍ବୁ ଫେମ୍ବୁ ପକେଇକି କରନ୍ତି ନା। ଲେମ୍ବୁ ପକେଇ କ୍ଷୀରରେ ପକାନ୍ତିନା? ତ କ୍ଷୀର ଛିଡିଯାଏ, ତାକୁ ଟିକେ ଭଲ୍ସେ ପୁରା ସାଇଜ୍ କରିକି ତାକୁ, ଚିପୁଡ଼ିକି ପୁରା ତାକୁ ଫ୍ରିଜ୍ ରେ ରଖିଦେଇକି ପନିର୍ କରିକି ବି ଖାଆନ୍ତି। ଏ ଘରୋଇ ତରିକା ଅନୁସାରେ ମୁଁ ଯେତିକି ଜାଣିଛି।
ଏଇଟା ତ ଆପଣଙ୍କର। ଛେନା ଟା କେମିତି ତିଆରି ହୁଏ, ଟିକେ ତା ପ୍ରୋସେସ୍ ଟା କହିବେ?
ଛେନା, ଛେନା ଯୋଉ କ୍ଷୀରକୁ ଯୋଉ ଉଁ ସର ଯୋଉ ରଖା ହୁଏନି, କହିଲି।
ଆଜ୍ଞା।
ସେ ସରଟାକୁ ବୁଲେଇିବା ରେ ଲହୁଣୀ ବାହାରିଯାଏ, ସେ ଯୋଉ ଲହୁଣୀ ବାହାରିଲା ପରେ ଯୋଉ ଦହିଟା ରୁହେ। ତା ଭିତରେ ଯୋଉ ଦହି ଥାଏ, ସେଟାକୁ ଆମେ ଚୁଲିରେ ବସେଇଲେ ବେଟର୍ ହୁଏ, ତ ଚୁଲିରେ ବସେଇକି ଆମେ ଫୁଟେଇ ଦେଲେ ତ ସେଥିରେ ଛେନା ହେଇଯାଏ। ସେଟା କ୍ଷୀର ଛେନା ହେଇଯାଏ, ବା ଦହି ଛେନା କୁହାଯାଏ। କ୍ଷୀର ତ କୁହାଯିବନି, ସେଟା ଦହି ଛେନା।
ଆଛା, ଦହି ଛେନା ବି ଅଛି, କ୍ଷୀର ଛେନା ବି ଅଛି?
ହଁ, କ୍ଷୀରରେ ଯୋଉଟା ତିଆରି ହେଇଥାଏ।
କ୍ଷିର ଛେନା କଇଲ, ନାଇଁ?
ହଁ, ନାଇଁ ଏଇଟା ଦହି ଛେନା, କ୍ଷୀରରେ ଯୋଉଟା ଛିଣ୍ଡେଇକି ଯୋଉଟା ବନା ହୁଏ ଯୋଉ ଟା ଲେମ୍ବୁ ପକେଇକି ସେଟା ଦହି କ୍ଷୀର ଛେନା ହେଇଯିବ।
ତ ଏଇ ଦୁଇ ମଧ୍ୟରୁ ସ୍ଵାଦ କୋଉଟା ଅଧିକ ଭଲ ଲାଗେ, ଅଧିକ ସ୍ଵାଦିଷ୍ଟ କୋଉଟା?
ହଁ ମୁଁ ଭାବୁଛି ଦହି ଛେନା। କାହିଁକିନା ସେଟା ବେଶୀ ତ ମିଳେନି ତ ଗାଁ ହିସାବରେ ବହୁତ ଭଲ ହୁଏ ଟେଷ୍ଟ ବି ଲାଗେ। ତାକୁ ଆମେ ମଣ୍ଡା ପିଠାରେ ପକେଇଥାଉ ପୁରରେ ଖାଉ। ତାକୁ ଛେନାକୁ ଚକୁଳିକି ବା ପିଠା ପିଠା ବନେଇଲେ ବୁଢା ଚକୁଳି ବନେଇଲେ ତା ଭିତରେ ପକାଉନା ତ ତାର ଟେଷ୍ଟ ପୁରା ଅଲଗା।
ହଉ। ଆପଣଙ୍କ ପାଖରୁ ଶୁଣିକି ଖୁସି ଲାଗିଲା ଆପଣ ଓଡ଼ିଆ ଜାତିରେ ଜନ୍ମ ଓଡ଼ିଶାରେ ଜନ୍ମ। ଆମର ଗୋମାତାକୁ ନେଇକି ଗୋମାତାଙ୍କ କ୍ଷୀରକୁ ନେଇକି ଯେତେ ପ୍ରକାର ତିଆରି ହେଇ ପାରିବ ତାକୁ ତା ବି ସେଥିରେ ମଧ୍ୟ ବୁଦ୍ଧି ଜ୍ଞାନ ଅଛି। କଥା ମ୍ୟାଡାମ କହିପାରେ ଆଉ ଯୋଉଟା କି ଆମେ କୁହନ୍ତି। ଗୋମାତାଙ୍କ ବିଷୟରେ ତେତିଶ କୋଟି ଦେବତା ଉପଲବ୍ଧ ହୋଇଥାଏ। ତାର ବିଷୟରେ କିଛି ଟିକେ କହିବେ କି?
ବେଶୀ ତ କିଛି ଜାଣିନି ଗୋମାତାକୁ ଆମର ମାନନ୍ତି ନା ମାତା ବୋଲି ମାନନ୍ତି। ତ ମା ବୋଲିକି ପୂଜା କରାଯାଏ ଆମର।
କାହିଁକି ତ ମୁଁ କହିପାରିବିନି କିନ୍ତୁ ଆମର ପୂଜା କରାଯାଏ ମୁଁ ଜାଣିଛି ଗମହା ପୁନେଇ ରେ।
ରାଇଟ।
ତ ମାନେ ଯୋଉ ରାକ୍ଷୀ ପୂଣ୍ଣିମା ଯଉଟା କୁହାଯାଏ।
ଆଜ୍ଞା।
ଆମର ପୂଜା କରାଯାଏ ଗୋମାତାଙ୍କୁ ଗମାହା ପୁନେଇ ରେ ଯୋଉ ରାକ୍ଷୀ ପୂର୍ଣ୍ଣିମା ରେ। କ୍ଷୀରି ଫିରି ହେଇକି କ୍ଷୀରି ପିଠା ଚକୁଳି ପିଠା ତ ବନେଇକି ଗାଈମାନଙ୍କୁ ଖାଇବାକୁ ଦିଆଯାଏ ଆଉ ଆଳତି ବି କରାଯାଏ ଧୂପ ଦୀପ ଫୁଲ ଚନ୍ଦନ ଫନ୍ଦନ ଦେଇକି ପୂଜା କରାଯାଏ। ଆଉ ଆମର ଆଉ କିଛି ନୂଆ ଅଛି ଟ୍ରାଡ଼ିସନାଲ୍ ଯାହାକୁ କୁହାଯାଏ ପୁରୁଣାର ଅଛି କିଛିଟା। ଆମର କାନ୍ଥରେ ବି ସବୁ ବନାହୁଏ ଝୋଟି ଗାଈ ଚିତ୍ର ଫଳ ଯେମିତି ସବୁ ପ୍ରକାର ବନା ହୁଏ।
ଏ
ମୁଁ କିଛି କିଛି ଜାଣିଛି ତ ଆମର ହୁଏ ନା ସେଥିପାଇଁ କିଛି ଜାଣିଛି।
ଆଜ୍ଞା।
ତ
ଆଉ କଣ ଜାଣିଛନ୍ତି କୁହନ୍ତୁ।
ଆଉ ଗୋମାତା ଓ। ନାଇଁ ସେମିତି କିଛି ମୋର ବେଶୀ ଜ୍ଞାନ ନାହିଁ ତା ଭିତରେ। ବେଶୀ କିଛି ମୁଁ ଜାଣିନି।
ସାଧାରଣତଃ ଆମେ ଗାଈ କି କେବେ ପୂଜା କରନ୍ତି? ଜାଣିଛନ୍ତି।
ଆଜ୍ଞା ଆଉଥରେ କହିବେ ଶୁଭିଲାନି।
ସାଧାରଣତଃ ଗାଈର ଗୋଟେ ପ୍ରକୃତ ଗାଈ ଏମିତି ଗୋଟେ ଓଡ଼ିଶା ତାର ଗୋଟେ ପର୍ବ ଅଛି ଯାହାଫଳରେ ଗାଈ କି ଆମେ ପୂଜା କରନ୍ତି। ଏମିତିରେ ତ ଗାଈକୁ ଆମେ ପ୍ରତ୍ୟେକ ଦିନ ପୂଜା କରନ୍ତି ଯେହେତୁ ସିଏ ଆମର ମାତା। ଅ ପ୍ରଭୁ ଶିବଙ୍କର ବାହାନ। ଆଉ ଆମେ ଗୋମାତା ବୋଲି ତାକୁ ଡାକନ୍ତି। ଯାହା ଓଡ଼ିଶାରେ କଣ ସାରା ପୃଥିବୀର ମଧ୍ୟ ଜାଣ ବର୍ତ୍ତମାନ୍ ଜାଣି ସାରିଲେଣି। ତ ମୁଁ ସେଇ ଜିନିଷଟା ଆପଣଙ୍କ ପାଖରୁ ଜାଣିବାକୁ ଚାହୁଁଚି ଯେ ଆମ ଗୋମାତାକୁ ଏମିତି ନିର୍ଦ୍ଦିଷ୍ଟ ଗୋଟେ ସମୟ ଅଛି ଯାହାକୁ ହେଲେ ତାଙ୍କୁ ପୂଜା କରାଯାଏ। ଜାଣିଚ?
ମୁଁ ତ ଗୋଟେ ଜାଣିଥିଲି ଗହ୍ମା ପୂର୍ଣ୍ଣିମା ବୋଲିକି ପୂର୍ଣ୍ଣିମା ବୋଲିକି ଆଉ
ଆଚ୍ଛା ଆପଣ ରାକ୍ଷୀ ପୂର୍ଣ୍ଣିମାକୁ ଦେଖିବେ ଗାଈକୁ କାହିଁକି ରାକ୍ଷୀ ବାନ୍ଧନ୍ତି?
ରାକ୍ଷୀ ପୂର୍ଣ୍ଣିମା ଦେଖିବେ ଗାଈଙ୍କୁ ସିନ୍ଦୁର ଯେମିତି ଗୋଟେ ଭଉଣୀ
ତ ମୁଁ ତ ସେଇ କଥା ହିଁ କହୁଛି, ସେତିକି ମୁଁ ଜାଣିଛି ଯେ କି ସେ ପୂର୍ଣ୍ଣିମାରେ ହୁଏ।
ଆଜ୍ଞା ତ ସେମିତି ଗୋମାତାଙ୍କୁ ପୂଜା କରନ୍ତି ନାଇଁ କି?
ଆଜ୍ଞା।
ଯାହଉ ଆପଣ ମାନେ କିଛି ଜାଣିଛନ୍ତି ଖୁସି ଲାଗିଲା କାହିଁକିନା ଅନେକ୍ ଲୋକ ଅଛନ୍ତି ଜାଣିନାହାନ୍ତି ଆମ ଗୋମାତାଙ୍କ ବିଷୟରେ ତ ଦୁଃଖ ଲାଗେ। ଆମେ ଓଡ଼ିଶା ମାଟିରେ ଜନ୍ମ ହେଇକି ଆମର ପରମ୍ପରାକୁ ଆମେ ଭୁଲି ଯାଉଚନ୍ତି। ଏଟା ଠିକ୍ ନୁହଁ। ପ୍ରତ୍ୟେକ ଲୋକ ଓଡ଼ିଶାର ପ୍ରତ୍ୟେକ ଛୁଆ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଓଡ଼ିଶାର ପରମ୍ପରାକୁ ନିର୍ଦ୍ଦିଷ୍ଟ ଭାବରେ ଜାଣିବା ଦରକାର୍, ଶୁଣିବା ଦରକାର୍ ଅନ୍ୟ ମାନଙ୍କୁ କହିବା ଦରକାର୍ ଏବଂ ପ୍ରଚାର ପ୍ରସାର କରିବା ଦରକାର ଯାହା ଫଳରେ ଆମର ନିଜର ବୁଦ୍ଧି କୁ ଜ୍ଞାନ ବଢିବ ସାମ୍ନା ବାଲା ମଧ୍ୟ ଆମ ପରମ୍ପରାକୁ ନେଇକି ଅନ୍ୟ କୋଉଠି ବଖାଣିବ, ତ ଏସବୁ ଜିନିଷକୁ ନିହାତି କରିବା ଦରକାର ଆମେ ପ୍ରତ୍ୟେକଟି ଓଡ଼ିଆ କରିବା ଦରକାର୍।